ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମୋ କଥା ତତେ ଶୁଭା ହଉ ହଁ ମୋ କଥା ତତେ ଶୁଭା ହଉଛି। ହ୍ୟାଲୋ। ହ୍ୟାଲୋ। ହଁ
ହ ହ୍ୟାଲୋ।
ହଁ ମୋ କଥା ସବୁ ଶୁଭା ହଉଛି ଟି ଓ ହଁ କଣ କରୁଛୁ।
ମୁଁ ବସିଛି। ମୁଁ ବସିଛି। ଆପଣ କଣ କରୁଛନ୍ତି କୁହନ୍ତୁ?
ମୁଁ ଟିକେ କମ୍ପ୍ୟୁଟର କ୍ଲାସ ର ନୋଟ ଟା ଲେଖୁଥିଲି।
ଆଚ୍ଛା ଆଚ୍ଛା।
ନା କଣ ଖାଇଛନ୍ତି ଆପଣ?
ମୁଁ ଖାଇଥିଲି ମଧ୍ୟାହ୍ନ ଭୋଜନ ରେ ଭାତ ଡାଲି। ଲାଉ ତରକାରୀ କଖାରୁ ଫୁଲ ଭଜା ଆମ୍ବ।
ଆଜ୍ଞା ଆଉ ଥରେ କହିଲେ କଣ କଣ ଖାଇଥିଲେ?
ଭାତ ଡାଲି ଲାଉ ତରକାରୀ କଖାରୁ ଫୁଲ ଭ ପଚା ଆମ୍ବ
ଆଜ୍ଞା ଆଜ୍ଞା।
ଅ ଆଉ ଆପଣ ତାହେଲେ କଣ ଖାଇଛନ୍ତି? ପୁଣି ଥରେ ପଚାରିଦେଲି ସେଇ ପ୍ରଶ୍ନଡି
ହ୍ୟାଲୋ।
ହୁଁ ହୁଁ ଶୁଣୁଛି।
କଣ ମହାବିଦ୍ୟାଳୟ ଯାଇନାହାନ୍ତି?
ଆମର ମହାବିଦ୍ୟାଳୟ ବର୍ତ୍ତମାନ ଖୋଲା ରହିଇନାହିଁ, ଛୁଟି ଅବସ୍ଥାରେ ଅଛି।
ଏପର୍ଯ୍ୟନ୍ତ ପଡିନାହିଁ।
ନା।
କେବେ ଖୋଲା ପଡିବ?
ଆଠ ତାରିଖ।
ଆଜ୍ଞା ଆଜ୍ଞା ତାହେଲେ ସେପର୍ଯ୍ୟନ୍ତ
ହୁଁ ହୁଁ ସେ ପର୍ଯ୍ୟନ୍ତ ମୁଁ ଘରେ ରହି।
ତା ଆପଣ ଖାସରେ
ଖାଇବି ପିଇବି ଶୋଇବି ଫୋନ ଦେଖିବି। ଏହି ସବୁ କାର୍ଯ୍ୟରେ ବ୍ୟସ୍ତ ରହୁଛି ମୁଁ ଆଜିକାଲି।
ଆଜ୍ଞା ଆଜ୍ଞା ଆପଣ ପଢାପଢି ଆଉ କରୁନାହାନ୍ତି କଣ ପାଇଁ?
ପଢାପଢି ଯେହେତୁ ଏବେ ଛୁଟି ଅଛି ତେଣୁକରି ମୁଁ ପାଠ ପଢୁନାହିଁ।
ଆଜ୍ଞା ଆଜ୍ଞା ଆପଣ କିନ୍ତୁ ପଢିବା କଥା ନା ଛୁଟି କୁ ୟୁଟି ଲାଇଜ କରିବା କଥା ନା।
ହଁ କିନ୍ତୁ ମୁଁ କରୁନାହିଁ ଆଉ।
ଆଉ ଆପଣ କମ୍ପ୍ୟୁଟର କ୍ଲାସ ଯାଉନାହାନ୍ତି କି?
ଯାଉଛି କିନ୍ତୁ ଯେହେତୁ ମୁଁ ଅଛି ମାମୁଁ ଘରେ ମୁଁ କମ୍ପ୍ୟୁଟର କ୍ଲାସ ବି ଯାଉନାହିଁ।
ଓ ଆପଣ ତାହେଲେ ମାମୁଁ ଘରେ ପଳେଇଛନ୍ତି?
ହୁଁ।
ଓହୋ କେବେ ଆସିବେ?
ସାତ ତାରିଖ।
ଆଜ୍ଞା ତ ସାତ ତାରିଖରେ ଆସିକି ତାପରେ ଆଠ ତାରିଖରେ କଲେଜ ଯିବେ ଆଉ ମହାବିଦ୍ୟାଳୟ ଗମନ କରିବେ ଆଉ।
ହଁ ହଁ।
ଆପଣଙ୍କ ମାମୁଁ ଘର ତାହେଲେ କୋଉଠି?
ମୋ ମାମୁ ଘର ଭଦ୍ରକ ରେ।
ଆଜ୍ଞା ଆଜ୍ଞା ତାହେଲେ ଏଇ ପାଖରେ। ତଥାପି ଆପ ତଥାପି ଆପଣ କେତେ ସମୟ ଲାଗେ ଯିବା ଆସିବା ପାଇଁ?
ତିନି ଘଣ୍ଟା।
ଯିବା ଆସିବା ପାଇଁ ତିନି ଘଣ୍ଟା ନା କେବଳ ଯିବା ପାଇଁ ତିନି ଘଣ୍ଟା?
ଉଁ ଯିବା ପାଇଁ ତିନି ଘଣ୍ଟା ଆସିବା ପାଇଁ ତିନି ଘଣ୍ଟା।
ଆଜ୍ଞା ତାହେଲେ ଆପଣଙ୍କର ତ ବହୁତ ମୂଲ୍ୟବାନ ସମୟ ନଷ୍ଟ ହେଇଯାଉଥିବ?
ଚଳିବ ବର୍ଷରେ ଥରେ ହିଁ ନଷ୍ଟ ହବ ସବୁଦିନ ତ ନଷ୍ଟ ହଉନି।
ଆଜ୍ଞା ଆଜ୍ଞା ତାହେଲେ ଆପଣ ବର୍ଷକୁ ଥରେ କେବଳ ଯାଆନ୍ତି କି?
ହଁ।
ଆଜ୍ଞା ଆଜ୍ଞା ମୁଁ ଜାଣିନଥିଲି ତ ଆପଣ ବର୍ଷରେ କେବଳ ଥରେ ଯାଆନ୍ତି ବୋଲି। ମୋର
ହଁ ମୁଁ ବର୍ଷରେ କେବଳ ଥରେ ହିଁ ଆସେ ହଁ ହଁ। ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଜ୍ଞା ଆଜ୍ଞା ତ ଆପଣ ତାହେଲେ ଆଉ କିଛି କୁଆଡେ ଯାଇନାହାନ୍ତି?
ନାଇଁ ମୁଁ କେବଳ ମାମୁଁ ଘର ହିଁ ଆସିଛି। ଏଇଠି ଏଇଠି ହିଁ ମୋର ସବୁ ସମୟ ପଳେଇ ଯାଉଛି।
ଆଜ୍ଞା ଆଜ୍ଞା। ଆଜ୍ଞା ମୋର
ହଁ।
ମୋର ଭ୍ରାତାଶ୍ରୀ କିଛି ଖାଇବା ଅର୍ଡର କରିଛନ୍ତି। ମୁଁ କହୁଛି ଟିକେ ତାର ଫଟୋ ନେଇଯାଆନ୍ତୁ ସେ ମୋ କଥା ଶୁଣୁନାହାନ୍ତି ଖୋଲିଦେଲେ ତାକୁ
ଆଛା।
ଆଛା ଆଛ ଆଛା ଏଥିରେ ମୁଁ କଣ କରିବି କହିଲେ? ଅଁ ଅ ଅ ଦେଖୁନାହାନ୍ତି ସେ ଜମା ଶୁଣୁନାହାନ୍ତି। ସବୁ ଢାଳ ଢୁଳି କରିସାରିଲେଣି ଖାଇ ସାଇଲେଣି। ସେ ଜମା ଶୁଣୁନାହାନ୍ତି ମୁଁ କଣ କରିବି କହିଲେ?
ହିଁ ଅଦା ରସୁଣ ଭଳିଆ ଛେଚି ଦିଅନ୍ତୁ।
ଛେ ଛେଚି ଦେଲା ବେଳକୁ ସିଏ ମତେ ଛେଚିଦବ ପୁଣି ତାପରେ ମୁଁ ସେଇଠୁ ପାତାଳରେ ପଶିଯାଇଥିବି।
ହୁଁ ହୁଁ ହୁଁ ହୁଁ
ଆଜ୍ଞା ଆପଣଙ୍କର ଉଁ ଭଉଣୀ ଆଉ ଭାଇ ଚିଲାଉଛନ୍ତି କି?
ମୋ ଭଉଣୀ ଭାଇ ଚିଲାଉନାହାନ୍ତି କିଛିଟା ପିଲା ଚିଲଉଛନ୍ତି।
ଆଛା ଆଜ୍ଞା ମୋର ତ ଆପଣଙ୍କ ନଏଜ୍ ଶୁଭା ହିଁ ଯାଉଥିବ ବାରମ୍ବାର କଲ ଆସୁଅଛି ଯେହେତୁ
ହଁ।
ଆଜ୍ଞା ଆଜ୍ଞା।
ଆଉ କୁହ ଆପଣ ଏବେ କଣ ଖାଇବେ ତାହେଲେ?
ମୁଁ ଖାଇଥାନ୍ତି ଏବେ ପିଜ୍ଜା ଆଉ ଗୋଟେ ବର୍ଗର। ଦେଖିଲା ବେଳକୁ ସିଏ କଣ ତାକୁ ମୁଁ ନ ଫଟୋ ଉଠେଇକି ଗିଳି ଦେଇ ଗିଳି ଦେଲେ ମୁଁ ବୁଝିପାରୁନି ଏବେ ମୁଁ କଣ କରିବି? ଆଉ ଗୋଟିଏ ଗୋଟିଏ ପ୍ଲିଜ ଦୟାକରି ଗୋଟେ ଫଟୋ ଉଠେଇ ଦିଅନ୍ତୁ। ପ୍ଲିଜ ଅ ହଁ ହଁ ମାମା ପ୍ଲିଜ ମାମା ହ୍ୟାଲୋ।
ହୁଁ।
ମୁଁ ଯେତେ କହିଲେ ବି ସେ ଶୁଣୁନାହାନ୍ତି।
ଅତି ଦୟନୀୟ ଅବସ୍ଥା ଆପଣଙ୍କର।
ଆଜ୍ଞା। ତୁ ତୋ ଫୋନରେ ଉଠଉନୁ। ଆଜ୍ଞା ହୁଁ ଆଉ ଆ ଜାଣିଛନ୍ତି ଗୋଟ
କୁହନ୍ତୁ।
ମୁଁ କହୁଥିଲି କି ଆପ ହଁ ହଁ ମୁଁ କହୁଛି ବା ଆପଣ ଆଜିର ମେଘା ଛନ୍ନ ଆକାଶକୁ ଦେଖିଛନ୍ତି।
ହଁ ଦେଖିଚି।
ସେଇ ମେଘାଚ୍ଛନ୍ନ ଆକାଶର ମେଘ ଆସୁଅଛି କି ନାହିଁ।
ଉଁ ନାଇଁ
ଆସୁନି ତ ଆସୁନି ଆଉ କାହିଁକି ଆସୁନି?
ଆଜ୍ଞା ଆଜ୍ଞା। ଆ ମେଘାଛନ ବାଦଲରୁ ଆ ଆକାଶରୁ ଅ ମେଘ ତ ଆ
କିନ୍ତୁ ଏପଟେ ଯାଉନାହିଁ ଆଉ।
ଆଜ୍ଞା।
ଆଜ୍ଞା ଆଉ ତାହେଲେ ଆପଣ ଆପଣ କଣ ବନଉଛନ୍ତି ନା ନାହିଁ କିଛି ବନଉନାହାନ୍ତି।
ବନଉଚନ୍ତି ମାନେ
ମାନେ କିଛି ଖାଇବା ଜିନିଷ ବନଉଛନ୍ତି ନା ନାହିଁ ମାମୁଁ ଘରେ।
ମୁଁ କାହିଁକି ବନେଇବି ମାମୁଁ ଘର ବନେଇକି ଦବା ପାଇଁ ଲୋକ ଅଛନ୍ତି।
ଆଜ୍ଞା। ତାହେଲେ ଆପଣଙ୍କର ମାଇଁ କରିକି ଦଉଛନ୍ତି ଆଉ ଆପଣ ଖାଉଛନ୍ତି।
ମୋର ମାଇଁ ନାହାନ୍ତି। ମୋ ମାମୁଁ ମାନେ ବାହା ହେଇ ଆାଇ। ହଁ ହଁ ହଁ। ଲିଚ ଅଛି।
ନା ପଠେଇନାହାନ୍ତି କଲେ ଖାଲି। ହାଲୋ ଶୁଭା ଯାଉଛି ମୋ କଥା?
ହଁ ହଁ ହଁ ହଁ।
ଆଜ୍ଞା ତ ତାହେଲେ ଆପଣ ନେବେନେ ହ କଣ କରିବି ଆଉ ଟିକିଏ ପରେ?
ଆଉ ଟିକ୍ ଟିକିଏ ପରେ ମୁଁ ଦେଖିବି କଣ ଟିକିଏ ଖିଆପିଆ କରିବି। ତାପରେ ପୁଣି ବସିକି ଫୋନ୍ ରେ ବ୍ୟସ୍ତ ହୋଇଇଯିବି।
ଆପଣ କଣ ଖାଇବା ପାଇଁ ଇଛୁକ?
ଇଏ ସେମିତି କିଛି ନାହି ମତେ ଯାହା ମିଳେ ମୁଁ ଖାଇଦିଏ ଖୁସିରେ।
ଆଜ୍ଞା ଆପଣ ତାହେଲେ କିଛି ବି ଖାଇଦିଅନ୍ତି।
କିଛି ବି ନାହିଁ ଖାଇବା ଜିନିଷ ଖାଏ।
ଆଜ୍ଞା ସେଇ କହୁଛି ସେ ଖାଇ
ହଁ ହଁ।
ଏଇନା ଆଜ୍ଞା।
ହୁଁ।
ଆଉ ଆପଣ କୁହନ୍ତୁ ଆପଣଙ୍କ ସ୍ୟାଡେ କଣ ଚାଲିଛି?
ଆମର ଏପଟେ ବର୍ଷା ହଉଥିଲା ଯେହେତୁ ଏବେ ବର୍ଷା ଟିକେ ଛାଡି ଯାଇଛି।
ଆଜ୍ଞା କୋଉ ଖେଳ ଖେଳୁଚନ୍ତି?
ପରସ୍ପର ସହିତ ଖେଳୁଛନ୍ତି ଲୁଚାଲୁଚ୍। ଛି ଗୋଡ଼ା ଗୋଡ଼ି।
ଆପଣ ଖେଳୁନାହାନ୍ତି।
ହଁ ହଁ ଛୋଟ ଛୁଆ ପାଞ୍ଚ ବର୍ଷର ମୁଁ ଯିବି।
ଆଜ୍ଞା ମୁଁ ବି ନାଇଁ ଆପଣ କଣ ତିରିଶ ବର୍ଷର ହେଇଗଲାଣି?
ହଁ ପା।
ଏମିତି କେମିତି ହେଇପାରିଲା ମୁଁ ଏପର୍ଯ୍ୟନ୍ତ ତିରିଶ ବର୍ଷରେ ହେଇପାରିନି ଆପଣ ହେଇଗଲେ?
ହଁ ପା।
ହଉ ମୁଁ ଆପଣଙ୍କୁ କିଛି ସମୟ ପରେ ଯୋଗାଯୋଗ କରୁଅଛି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ହୁଁ ହୁଁ।